ଶୁଭଚନ୍ଦ
ଶୁଭସନ୍ଧ୍ୟା ଆଉ ଖାନା ପିନା ହେଇସାରିଲାଣି।
ହଁ ଜଷ୍ଟ୍ ଏବେ ଖାଇବା ପିଇବା ସରିଲା ଆଉ ଆଜି ତ ଟିକେ ଲେଟ୍ ନାଇଟ୍ ଖାଇବା। ସନ୍ଧ୍ୟାବେଳେ। ଫ୍ରେଣ୍ଡ୍ ମାନଙ୍କ ସହ ଯାଇଥିଲୁ ତ ମାର୍କେଟ ସେଠି ଆମେ। ଏଇ ଗୁପଚୁପ ଟିକେ ଆସିଥିଲା ଖାଇଲୁ। ‌ ତା ସହ ନଣ୍ଡା ବାଇବାଗୁଲ ଟିକେ ପିଇଲୁ ଏକ୍ ଚପ୍ ଖାଇଥିଲୁ। ଆଉ ବି ଖାଇଥିଲୁ। ଘରେ ଆସିଲା ପରେ ଇଚ୍ଛା ନଥିଲା ଖାଇବା ପାଇଁ ତ ଘରେ ଟିକେ ପୋଷ୍ଟ କଲେ ପୋଷ୍ଟ କଲେ ମୁଁ। ନର୍ମାଲ ଏଇ ରୁଟି କୁ ସନ୍ତୁଳା ଟିକେ ହେଇଥିଲା ଖାଇଦେଲା ଟିକେ ଆଉ।
ଓ ହୋ। ସେମ୍ ଏଇ ସାଙ୍ଗମାନଙ୍କ ସହିତ ଟିକେ ଯାଇକି ଫାଷ୍ଟଫୁଡ୍। ଆଉ କଣ ଏଇନେ ଟିକେ ବୁଲାବୁଲି କରି ଥଣ୍ଡା ଟିକେ। ଥଣ୍ଡା ପାଣି ଆଉ। ଏବେ ଘରେ ଆସିକି ପୁଣି ଥରେ ରୁଟି।
ଆପଣ ଦିନକୁ କେତେଥର ଭାତ ଖାଆନ୍ତି।
ଭାତ କେତେବେଳେ ଦିଥର ହେଇଯାଏ କେତେବେଳେ ଥରେ। ଦିନବେଳେ।
ଥିଲେ ଆଜି ଯିଏ ହେଲେ ଆପଣ ଗୋଟିଏ ଥର ଖାଆନ୍ତି।
ହଁ ବେଳେ ବେଳେ ଯଦି ଇଚ୍ଛା ହବ ସନ୍ଧ୍ୟାବେଳେ ଯଦି କିଛି ଖାଇନଥିବି। ତାହେଲେ ଭାତ ଖାଇଦିଏ ଆଉ।
ହୁଁ ଆପଣ ତା ହେଲେ ଭେଜିଟେରିଆନ୍ ନା ନନ୍ ଭେଜିଟେରିଆନ୍।
ମୁଁ ନନ୍ ଭେଜିଟେରିଆନ୍। ଏଇ ହେଲ୍ସା ଟିକେ ଯୋଗୁଁ। ଯେ ଦେଖି ଛେକି କି ଖାଇ ଖିଆ ହୋଉଛି ଆଉ ନନଭେଜର୍।।
ନନଭେଜିଟେରିଆନ୍ ମାନେ ଆପଣ ସବୁ ନନଭେଜ୍ ଖାଆନ୍ତି ଯେମିତି ଚିକେନ, ମଟନ୍, ମାଛ, ଅଣ୍ଡା। ନାଇ ରାଲ୍ ଚିଙ୍ଗୁଡ଼ି ହେଲା କଙ୍କଡ଼ା ହେଲା।
ହଁ ଚିଙ୍ଗୁ ହଁ ସେଗୁଡା ଖାଏ।
ଆପଣ ସି ଫୁଡ୍ ବି ସି ଫୁଡ୍ କରନ୍ତି।
ହଁ ପ୍ରିଫର୍ କରେ। ସି ଫୁଡରେ ମୋର ଫେଭରାଇଟ୍ ହୋଉଛି। ଚିଙ୍ଗୁଡ଼ି ଆଉ ତାପରେ ଯାଇକି ମାଛ। ଫାଷ୍ଟ୍ ଚିଙ୍ଗୁଡ଼ି।
ବହୁତ ସାରା ଲୋକ ଯେମିତି କହନ୍ତି ଚିଙ୍ଗୁଡି ଚିଙ୍ଗୁଡି ଖାଇଲେ ଯେମିତି। କିଛି ଆଲଜ୍ ଟାଇପର ରୁହେ କିଛି ଲେଫର ଦେହ ଫଳି ଯାଏ କୁଣ୍ଡେଇ ହୁଏ। ଆପଣଙ୍କର କେବେ କେବେ ହୁଏ କି?
ନା ନା ସେମିତି କିଛି ହୁଏନି। କଣ ପାଇଁ ନା ଦେଖନ୍ତୁ ସମସ୍ତଙ୍କର ସବୁ ପ୍ରକାର ରୋଗ ନଥାଏ। ଏବେ କାହାକୁ ଅଣ୍ଡା ଖାଇଲେ କାହାର ଇନଫେକ୍ସନ୍ ହୁଏ। କାହାରକୁ କ୍ଷୀର ମାନେ ଯେମିତି କି ଲାକ୍ଟୋଚ। ଯୋଉମାନେ ଇଣ୍ଟଲନ୍ସ ଥାନ୍ତି ସେମାନେ କ୍ଷୀର ପସନ୍ଦ କରନ୍ତିନି। କ୍ଷୀର ଖାଇଲେ ତାଙ୍କ ଦେହରେ ମାନେ ଖା ଇଣ୍ଡାଜେକ୍ସନ୍ ହୁଏ। ତ ସେଇଭଳି କେତେ ଜଣଙ୍କର ରୋ ଯାହାର ଥାଏ ସେମାନଙ୍କର ପ୍ରୋବ୍ଲେମ୍ ହୋଇଥାଏ। ଯେହେତୁ ମୋ ର କିଛି ପ୍ରୋବ୍ଲେମ ନାହିଁ ତ ଚଳୁଛି। ତାପରେ ବି ଅତ୍ୟଧିକ ଗୋଟେ ଜିନିଷ ଖାଇଲେ। ସେଟା ବି ଖରାପ ନା ଏବେ ତମେ ଆପଣ ଯଦି। ସବୁବେଳେ ନନଭେଜ ଖାଇବେ ସେଇଟା ବି ଦେହ ପାଇଁ ଖରାପ ନା, ଖାଆନ୍ତି କେତେବେଳେ କେମିତି ଅଲଟରନେଟ୍ କରିକି ଖାଇବା କଥା ଆଉ,
ହୁଁ, ଉଁଅ ହଁ ଆମେ ଯେମିତି ଆମର ଗୋଟେ ଆଗରୁ ପୂର୍ବ ପୁରୁଷ ମାନେ କହିଛନ୍ତି, ସୋମବାର ଆଇଁଷ ଖାଇବନି ମଙ୍ଗଳବାର ଆଇଁଷ ଖାଇବନି ବୁଧବାର ରେ ଖାଇବ ତ ଗୋଟେ ପୂର୍ବ ପୁରୁଷ ଆଉ ସାଇନ୍ସ ସହ କିଛି ଗୋଟେ, ନିହାତି କଣ କନେକ୍ସନ ଅଛି,
ହଁ ଆମ ରୁବ୍ ବଡ଼ି ସହିତ ଲିଙ୍କ ଅଛି ରିଲେଟେ ଅଛି, ତ ସେଥିପାଇଁ ଆମକୁ କିଛି ଦିନି, ନନ୍ ଭେଜ ଖାଇଲେ ଆଉ କିଛି ଦିନି ଭେଜ୍ ଖାଇବାକୁ ପଡ଼େ, ଯୋଉଟା କିି ଆମ ଦେହ ପାଇଁ ଭଲ ଆଉ ଆମ, ଓ ଖାଇବାରେ ରୋ ଭିଟାମିନ୍ ଯୋଉଟା ଆମର ଦରକାର ରେ ପ୍ରୋଟିନ୍ ଦରକାର, ସେଇଟା ବି ଆମକୁ ନିହାତି, ଦ ଦରକାର ରେ ଏମିତି ନୁହଁ ଯେ ଖାଲି ଭେଜ୍ ହେ ଖାଇବା ଆମେ, ତ କିଛି-କିଛି ଆମକୁ ପ୍ରୋଟିନ୍ ଜିନିଷ ବି ଖାଇବାକୁ,
ନାଇଁ ପ୍ରୋଟିନ୍ଠ୍ ଆସିଲେ ଆପଣ ଉଁ-ଉଁ ବଡ଼ି ପାଇଁ କେତେ, ଆପଣଙ୍କର ଫିଟନେସ୍ ଉପରେ କେତେ କଣ ଆପଣ ରେଟିଙ୍ଗ ଦେବେ ନିଜକୁ,
ହୁଁ,
ଆପଣ ଡାଏଟ୍ କରନ୍ତି କି ନାଇଁ, ଇ କି ଆପଣ ଏକ୍ସେସାଇଜ୍ କର କି ନାଇଁ କି ଆପଣଙ୍କର ଲାଇଫଷ୍ଟାଇଲ୍ ଟାଇଲ୍ କେମିତି ଅଛି,
ନାଇଁ ଲାଇଫଷ୍ଟାଇଲ୍, ତ ନର୍ମାଲ ଏମିତି କିଛି କରସସ୍ ବି ନାହିଁ, ଯେମିତି କି ମୋ ସମ୍ ସେମିତି ହୁଏନି ମାନେ, ହେଇପାରୁନି ଆଉ ଏ ମଝିରେ ଟିକେ ସ କାଳ ସକାଳ ଚାଲିବାକୁ ଯାଉଛି ମାନେ ଚାଲିବାକୁ ଯାଉଥିଲି, ସେଟା କି ବେଳେ-ବେଳେ ଏବେ ଆଉ ଡିସକଣ୍ଟିନ୍ୟୁ ହେଇଯାଇଛି, ମନେ-ମନେ ଭାବୁଛି ବାହାରିକି ଯିବି କନ୍ ମାନେ କଣ୍ଟିନ୍ୟୁ କରିବି, କିନ୍ତୁ କେହି ମାନେ ଶନ୍ତିରେ ନ ଥାଉ ନ ଥିବାରୁ ଆଉ ମୁଁ, ଇଚ୍ଛା ହଉନି ଯିବାକୁ ଆଉ-ଆଉ ହେଲ୍ଥ, କନସେସ୍ ଟିକେ ରହିବାକୁ ପଡ଼ିବ ଏଇ ଯେହେତୁ ଆମେ ଏକ୍ସେସାଇଜ୍ ଫେକ୍ସେସାଇଜ୍ କରୁନି, ଖାଇବାରେ ବି କଣ୍ଟ୍ରୋଲ ରହୁନି, ଯୋଉ ଆମର ଖାଇବା ଆ ମାନେ କଣ ଇଚ୍ଛା ଆମର ଯେତେବେଳେ ଇଚ୍ଛା ଖାଇବା ଆମେ ଖାଇଦବୁ, ତୋ ହେଲ୍ଥରେ କନସେସ୍ ରହୁନି ଆମକୁ ହେଲେ ବି, ଆମକୁ ଟିକେ ଖାଇବାରେ କଣ୍ଟ୍ରୋଲ କରିବାକୁ ପଡ଼ିବ ଯେମିତି ହେଲେ ବି,
ଯେମିତି ଆମେ କୁହନ୍ତି ଡାଏଟ୍ କରୁ, ଡାଏଟ୍ ଏଭିଡେ କିଛି ଆମେ ସାଲାଟ୍ ନବା ଖାଇବାରେ, ଦହି ବି ନବା ଆଉ କିଛି ପ୍ରୋଟିନ୍ ବି ଯେତିକି ଆମେ କାଲ୍ ବଟିକୁ ଯେତିକି ୱେଟ୍, ଏଇ ଅନୁସାରେ କିଛି ପ୍ରୋଟିନ ବିଇଟ କରିବା କାର୍ବୋହାଇଡ୍ରେଟଇଟେକ୍ କରିବା, ତା ଆପଣ, ଡାଏଟ୍ ଆପଣ ଯେଉଁ ନେଉଛନ୍ତି ଆପଣ ଡେଲି ଉଁଛା ଲଟକାଉଛନ୍ତି କି ନାହିଁ, କି ଦହି ଖାଉଛନ୍ତି ନାଇଁ କଣ ଆପଣ ତାପରେ ମତ ରକାର୍,
ହଁ ଏଇଗୁଡ଼ା ତ କରିବାକୁ ପଡ଼ିବ, ଯେହେତୁ ଆମକୁ ନିଜର ସବୁ ଆମକୁ ଉଁ ଭିଟାମନ୍ ଯେତେ ପ୍ରକାର ଅଛି ଆମର, ଏଇଠୁ ଆରମ୍ଭ କରିକି ଆମର କେଏ ଥାଏ, ତ ଆମକୁ ସବୁ ଉଁ ବାଲାନ୍ସ କରିକି ଟେକ୍ କରିବାକୁ ପଡ଼େ, ଆଉ କରିବାକୁ ପଡ଼ିବ ବି ଆଉ ତା ସହିତ ବି ପ୍ରୋଟିନ୍ ଜଳ ଧାତୁ ଉ ଆମର ଯେତିକ ସବୁଖାଦ୍ୟ ଖାଦ୍ୟରେ ଆମର ତ ଦରକାରେ ଆମର ଶରୀରକୁ ଯୋଉ ଦରକାର ଯାହାବି ଆମର ସେଇଟା ସବୁ ଆମକୁ ନ ଖାଇବାକୁ ପଡ଼ିବ ଆଉ ଏମିତି ନାଇଁ କି ଖାଲି ଆମେ ପ୍ରୋଟିନ୍ ଖାଇକି ଚଳିଯିବା। କି ଅନ୍ୟାନ୍ୟ ଗୋଟିଏ ହିଁ କେବଳ ପ୍ରକାର ଖାଦ୍ୟ ଖାଇବା ସେଇଟା ନୁହେଁ। ସବୁ ପ୍ରକାର ଖାଦ୍ୟ ସବୁ ପ୍ରକାର ଭେଜିଟେବଲ୍ସ ସଉ ଫ୍ରୁଟସ ସେଓ ଓ ଉଁ ଆଉ ନନଭେଜ ହଉ ଯାହାବି ଆମକୁ ଦରକାରେ ଆମେ ସେଇଟା ଆମର ଗୋଟେ ଗୋଟେ ସପ୍ତାହରେ ଦୁଇଥର ହଉ ତିନି ଥର ହଉ ନନଭେଜରେ ଆମେ ଖାଉ ଆଉ ତା ସହିତ ଦହିଟା ବି ଆମର ଦେହ ପାଇଁ ବି ଭଲ ଆଉ ପେଟ କୁ ବି ପେଟ ପାଇଁ ବି ଭଲ। ସେଥିପାଇଁ ଆମକୁ ଦେ ଦହିବି ତା ସହିତ ଖାଇବାକୁ ଖାଇଲେ ଆମର ଦେହଟା ଭଲ ରହିବ ଆଉ।
ମୁଁ କଣ କହିବା କଥା ଦହି ଖାଇଲେ ଆପଣଙ୍କର ଡାଇଜେସନ ଟା ଭଲ ହୁଏ।
ହଁ ତା ସ ସାଲାଡ଼ସ୍ ଖାଇଲେ ବି ଆମର ଡାଇଜେସନ୍ ବି ଭଲ ହେବ। ସକାଳୁ ସକାଳୁ ଉ ଟିକେ ଉଷୁମୁ ପାଣି ପିଇବା କଥା। ଆଉ
ହ
ଆମେ ଯେତେ ପ୍ରକାର ଯେତେ ମାନେ କଣ କିହିଲେ ଦିନକୁ ଆମର ତିନିରୁ ଚାରି ଲିଟର ପାଣି ପିଇବା ବି ଆମର ଜରୁରୀ ଶରୀର ପାଇଁ ଖାଦ୍ୟ ସହିତ।
ହୁଁ। ନାଇଁ ପ୍ରାୟତ ଆପଣ ଡେଲି ଆପଣଙ୍କର ୱାଟର ଇନଟେକ୍ କେତେ ରହୁଚି?
ସେଇ ତିନି ତିନି ପାଖାପାଖି ଯାଉଚି ତିନି।
ଦୁଇ ଲିଟରରୁୁ ଅଧିକ ରହିଲେ ଆପଣ ଆପଣ ମୁଁ କହିଲି ଡାଇଜେସନ ପାଇଁ କିଛି ଅସୁବିଧା ନାଇଁ ତାଠୁ କମିଲେ ଆପଣଙ୍କର ପେଟ ଗରମ ହେଇଯାଏ।
ହୁଁ ବିଭିନ୍ନ ପ୍ରକାର ବା ୱାଟର ଯୋଗୁ ୱାଟର ଇନଟେକ୍ ଯଦି ଆମର କମ୍ ରହିଲା ତାହେଲେ ଆମର ବିଭିନ୍ନ ପ୍ରକାର ଦେହରେ ରୋଗ ଦେଖିବାକୁ ସମ୍ଭାବନା ମିଳେ।
ହଁ ଆପଣଙ୍କର ଯୋଉ ଚାରି ଚରୋଣି ଯେମିତି ଆମର ଓଡିଶାର ପ୍ରଧାନ ଖାଦ୍ୟ ହେଲା ଭାତ। ତ ଆମେ ପିଲାବେଳେ ଯେମିତି ଆମେ ସ୍କୁଲୁ ବା ସମୟରେ ଦକୁ ଭାତ ଖାଉଥିଲେ କଥିଲେ ଏବେ ଆପଣଙ୍କର କେମିତି ଚଳୁଚି ଆପଣ ଭାତ କେତେଥର ଖାଉଚନ୍ତି ରୁଟି କେତେ ଥର ଖାଉଚନ୍ତି ନା ଭାତକୁ ସ୍କିପ କରୁଚନ୍ତି ଡାଏଟ୍ ଅନୁସାରେ?
ହଁ ପିଲାବେଳେ କଣ ହଉଥିଲା ଆମର ସକାଳୁ ଟିଉସନ ଯାଉଥିଲୁ ତାପରେ ସ୍କୁଲୁ ଟ୍ୟୁସନ ଆସିକି ସ୍କୁଲୁ ବି ଯାଉଥିଲୁ ନା। ତାପରେ ପୁଣି ଥରେ ଟ୍ୟୁସନ ତ ସେତେବେଳେ ଆମର ତାପରେ ଖେଳକୁଦ ଆମର ବହୁତୁ ଥିଲା। ସେଇ ସମୟରେ ପିଲା ବେଳ ତ ଆମର ସେଇ ସମୟରେ ଆମେ ଭାତ ଟା ଆମର ଖାଦ୍ୟ ଟା ବେଶୀ ଆମର ଇନଟେ ହଉଥିଲା। ହେଲେ ବି ମୁଁ ସ ରାତିରେ ରୁଟି ଆମ ଘରେ ଏ ଜିଦ୍ କରିକି ରୁଟି ଖାଏ।
ନେତବେଳେ ଆମରି ସାଇକେଲିଂ ବି ଥିଲା ଯେହେତୁ ଆମରି ସ୍କୁଲ ଟା ଦୂରର ଥିଲା ନିହାତି।
କହିଲ୍ ନା ହୁଁ।
ଫିଜିକାଲ୍ ଆକ୍ଟିଭିଟିଥିଲା ତାସ୍ ତ ସାଇକେଲଂ ଥିଲା ତା ମାନେ ଯୋଉ ଖାଇବା ଟା ଖାଉଥିଲେ ଆମନ୍ ଡାଇଜେସନ୍ ଥିଲେ ଦେହରେ ଲାଗୁନଥିଲା। ପିଲା ଆମର ୱାନଡ଼େ ହୁଏ ଏକ୍ସୋସିଆଜ୍ ହେଇଯାଉଥିଲା ପିଲାବେଳେ ଆମେ କଣ ଖେଳୁତ୍ଥିଲେ ହୁଁ ଦେଉତ୍ଥିଲେ।
ଥିଲା
ତ ଏବେ ସେଇଟା ନାହିଁ ତ ସେଥିପାଇଁ ଯେହେତୁ ବୟସ ବଢ଼ୁଛି ଆମେ ଜାଣିଚଟି ଆମ ନିଜକୁ ବଡ଼ିକୁ କଣ୍ଟ୍ରୋଲ୍ କରିବାକୁ ପଡ଼ିବ।
ହଁ।
ଯେମ୍ତି ଆମର କିଛି ଫିଉଚରରେ ଆମେ ହେଲ୍ଦି ଆଉଗୋଟେ ହାପି ଲାଇଫ୍ ରହିବା ଦରକାର। ଆଉ ଆପଣଙ୍କର ଦେହ ଖରାପ ଥିବ ଆପଣ ହେଲ୍ଦି ହେଇଯାଇଥିବେ ତ ସେଟା ଆପଣଙ୍କୁ ଇନ୍ଫିଉଚର ଆପଣକୁ ପ୍ରୋବ୍ଲେମଟିକ କରିପାରେ ତ ସେଥିପାଇଁ ଆମେ ଏବେଠୁ କଷ ସେଇକି ଆବେଁ ଡାଇଟ୍ ମେଣ୍ଟିନ୍ କରିବା ଏକ୍ସୋସା ଏଜ୍ କରିବା ଜିମ୍ ଜାମ୍ କରିବା କୁଆ କିଛି ଫିଜିକାଲ୍ ଆକ୍ଟିଭିଟି ଜେ ନିଜକୁ ଏମିରେକ୍ସ କରିବା ଲାଇକ୍ ମୁଁ ବାରିପଟେ କିଛି ଇହେଲେ ଫୁର୍ତ୍ ଲଗେଇଆ ହୋଉ। କି ବିଲକୁ ଯିବା କି ଆପଣ ନିଜର ଚାଷ କରିବା ତ ସେପଟେ ତେ ଧ୍ୟାନ ଦେଲେ ଆମେ ଉଁ ନିଜ ଦେହକୁ ଠିକ୍ ରଖ କରିବା ତା ସ ଆମ ଘରକୁ କିଛି ନିଜେ ଯେମିତି ହେଲା ହେଲ୍ଦି ଫ୍ର ଫୁଡ଼୍ ଫୁଡୁସ୍‌ ହେଲା। କି ଆପଣଙ୍କ ପନିପରିବା ଯାହାବି ହେଲା ଆପନ୍ ଡାଏକ୍ଟ ନିଜେ ତୋଳିଲେ ନିଜେ ରୋଷେଇ କଲେ ଅର୍ଗାନିକ୍। ଫାର୍ମିଂ ଉପରେ ଆମେ ଧ୍ୟାନ ଦବା।
ଆପଣଙ୍କ ଘରେ କିଏ ଫାର୍ମିଂ କରନ୍ତି କି? ଆ
ଆଁ ଯେହେତୁ ଫାର୍ମିଂ ତ ନିହାତି କରନ୍ତି କାରଣ ଯେହେତୁ ଜମି ବାଡ଼ି ଅଛି ତ ଜମିରେ ଧାନ ଲଗେଇୟା ହଉ କି ହଉ ଇ ହଉ ତ ଆମେ ନିଯେ ନକ ଯାଇକି ସାହାଯ୍ୟ କରୁ ତା ସହ ଆମେ ଲୋକାଲ ଲେବରଙ୍କ ହେଲ୍ପ ନବାକୁ ପଡ଼ୁଛି। ସମ୍ନେ କାଣ ନିଜେ ଯେହେତୁ ସବୁ କାମ କରି ହୁଏନି ସବୁ କାମ ଆସେନି ତ ଆମେ ଲୋକାଲ୍ ଲେବରଙ୍କୁ ବା ଶ୍ରମିକଙ୍କୁ ଆଣି ନିଜ ଇଏ ଜମିଟା ଲଗେଇ ମନେ
ଫାର୍ମିଙ୍ଗ୍ ଉପରେ ତା ନଲେଜ୍ ଥିବାରୁ ମୁଁ ଉତ୍ତରିଗି କୋଶ୍ଚିନ୍ ଟା ରୁ ପଚାରିବାକୁ ପଡ଼ିଲା ଆଉ। କି ଆପଣଙ୍କର ପରିବାରରେ କିଏ ଅଛନ୍ତି ପରା ଠିକ୍ ଅଛି।
ଫାର୍ମିଙ୍ଗ୍ ଚାର ନର୍ମାଲ ଜିନିଷ କଣ ଆପଣ ଦେଖିଲେ ବିଲାରେ କାମ ଛନ୍ତି ବିଲୋଉଛୁ।
ନା ନା ଆଜିକାଲି ପିଲାଙ୍କୁ ତମେ ପଚାରିବ। ମୋବାଇଲି ବିଷୟରେ ଆନ୍ସ କୋସଚୀନ ଆନ୍ସର କରିବ ସେମାନେ କହିବେ କିନ୍ତୁ ଏଇ ଫାର୍ମିଂ ବିଷୟରେ ୱଉଁ ଗଛ ବିଷୟରେ ପ୍ଲାଣ୍ଟ ବିଷୟରେ ଏରା ଧାରଣା ରଖୁନାହାଁନ୍ତି। ଖାଲି ମୋବାଇଲ୍ ଏବେ ସବୁ ମୋବାଇଲ୍ ଯୁଗ ହେଇଗଲାଣି। ହ ହଉ ଠିକ୍ ଅଛି।
ଓକେ।
ଶୁଭ ରାତ୍ରି।
ଶୁଭରାତି ଫୋର୍ଟ ନାଇଟ୍ ଆଜ୍ଞା।